ଶୁଣାହଉନି କି ମୋ କଥା? ହଁ, ମୁ ଶୁଣାହଉନି କି ମୋ କଥା?
ହଁ, ଏବେ ଟିକେ କ୍ଲିଅର ଶୁବୁନଥିଲା ତ।
ହଁ, ଓହ, ମୁଁ ସେଇଆ ଭାବୁଛି କଣ ଶୁଣା ହଉନି? କଣ କରିବି ବସିଥିଲି ଆଉ, କାମ ଫାମ ସଇଲାଣି ବସି
ଓହୋ, ଆଉ ଘରେ ସମସ୍ତେ?
ଘରେ ସମସ୍ତେ ବସିକି ଏଇ ଟିଭି ଦେଖୁଛନ୍ତି ବୋଉ ହେରିକା ଆଉ।
ଓହୋ। ଆଉ ସମସ୍ତ
ହ ତମେ କଣ ଭଲ ଅଛନ୍ତି? ତମେ କଣ କରୁଛ?
ହଁ ମୁଁ ଏଇ ବାହାରେ ବୁଲୁଛି ଆଉ, ଆଉ ତମ ଆଡ଼େ ଖରା କେମିତି ହଉଛି?
ଖରା କଥା କାଇଁ କହୁଛ ପ୍ରବଳ ଖରା ଏବେ ଦୁଇ ଦିନ ହେଲା କେତେ ବର୍ଷା ଆ ସେଇଥିପାଇଁ ଟିକେ ଇଏ ଆଉ ନହେଲେ ଗରମ କମୁନି, ଖରା ଟିକେ କମିଛି କିନ୍ତୁ ଗରମ କମୁନି ଆଉ ଗରମ ପାଗ।
ହଁ ଆଉ ରଜ ତମ ଆଡ଼େ ଯୋଉ ହଉଛି ରଜ କୁ ରଜ ପାଗ ଦେଇଥିଲା ନା ପୁରା ପ୍ରବଳ ମା ତ୍ରା ରେ ଗରମ ହେଇଥିଲା?
ନା ଫାଷ୍ଟ ଦିନ ରଜ ପାଗ ଦେଇଥିଲା ତାପରେ ତ ଗରମ ଆଉ, ତାପରେ ଗରମ ମାନେ ଏଇ ଚାରିଟା ବେଳିଆ ହଁ ପ୍ରବଳ ହେଲା ତମେ ସେଆଡେ ହେଇନି? ।
ଆମର ଇଆଡ଼େ କଣ କହିଲ ମାନେ ଯୋଉ ହଉଛି, ଖରା ରଜ ପୂର୍ବରୁ ଦେଇଥିଲା ରଜ ପାଗ ରଜ ତିନି ଦିନିଯାକ ହେଲା ଖରା ପୁଣି ଯଉ ହଉଛି ରଜ ପରେ ଦେଲା ରଜ ପାଗ। ରଜ ତିନି ଦିନ ଏମିତିଆ ମାନେ ଗରମ ହେଇଛି ମାନେ କଣ କହିଲୁ ମେକପ ଲଗେଇକି ଖାଲି ବାହାରକୁ ବାହାରି ଯାଇଥିବୁ ସିଏ ସବୁ ତ ବୋହିକି ଝାଳ ପୁରା ମାନେ ଧଳା ପାଉ ପାଣି ଏମିତି ମୁହଁରୁ ଗଳୁଥିବ
ଆଉ ଦୋଳି ପୋଳି ଖେଳିଲ ନା ନାଇଁ
ହଁ ଦୋଳି ଖେଳିଲୁ ଆଉ ତମ ଆଡ଼େ ମହୋତ୍ସବ ହଉଛି?
ହଁ ମହୋତ୍ସବ ଆମ ଆମ ଗାଁ ରେ ନୁହେଁ କିନ୍ତୁ ଆମ ଏଇ ସେଟା ଏଡ଼େ କିଛି ବାଟ ଗଲେ ହଉଛି ସେ ଗୋଟେ ପାଖ ଗାଁ।
ଓହୋ ସେଠି କେମିତି ଏମିତି କଣ ମହୋତ୍ସବ ହଉଛି?
ମହୋତ୍ସବ ସେଠି ଆମର ହଉଛି ବା ଏ ଯୋଉ ମାନେ ଲାଗିଛି ସେ ଦଶ ଦଶ ପ୍ରକାର ଦୋଳି ଲାଗିଥିଲା ସେ ବାଉଁଶ ଦୋଳି, ପଟା ଦୋଳି, ଦଉଡ଼ିରେ ଏମତି ବହେ ଲାଗିଛି ‌। ତାପରେ ସବୁ ମିଡ଼ିଆ ବାଲା ସବୁ ଆସିଛନ୍ତି ଆଉ ସବୁ କେତେ ପ୍ରକାର କିଏ ପିଠା କରି ପକେଇଛନ୍ତି ଆଉ ପାନ ସେମିତି କେତେବେଳେ ଖାଇବା ପିଇବା ଏସବୁ ହଉଛି ଆଉ। ଦୋକାନ ଫୋକାନ ସବୁ ପଡ଼ିଛି, ଦୋକାନ ବଜାର, କିଣାକିଣି
ମାନେ ତାହେଲେ ବହୁତ ବଢ଼ିଆ ବାଗରେ ହଉଛି ଆଉ
ହଁ ଯା ମାନେ ଯେମତି ଯୋଉ ମୀନା ବଜାର ହେରିକା ଯେମତି ପଡ଼େ ପୁରା ସେଇ ଟାଇପ ର ପଡ଼ିଛି ଆଉ
ହଁ ଯାଇଥିଲ ତାହେଲେ ବୁଲି?
ହଁ ମୁଁ ଯାଇଥିଲି କେତେଥର ବୁଲିବାକୁ ଯାଇଥିଲି। ତମ ସେପଟେ ପଡିି଼ଛି କି?
ନାଇଁ ହଁ ଆମର ମାନେ କଣ କହିଲ ଏଠି ମାନେ ଗାଁ ରେ ତ ପ୍ରାୟ ହଉଛି ମାନେ ହଁ ପା ଖଣ୍ଡେ ଦୋଳି ପଡ଼ୁଛି ଆଉ ଯୋଉ ଅଛି ପାନ ଦୋକାନ ଗୋଟେ କି ଦିଟା ଖଣ୍ଡେ ପଡ଼ୁଛି ଆଉ ଯୋଉ କଣ ଆଉ ଗୋଟେ ମାନେ ହଉଛି ମାନେ ଗୋଲେ ଖେଳ ବି ହଉଛି ଆଉ ଗୋଟେ ପ୍ରତିଯୋଗିତା ବି ହଉଛି ମାନେ ଯୋଉ ସେ କଣ କହିଲ ଝୋଟି ମୁରୁଜ ଆଉ ଏମିତି ଯୋଉ କଣ ମାନେ ଆମ ଗାଁରେ ନୁହଁ ଏମିତି ଆମ ଗାଁର ପାଖ ଆଖ ଗାଁ ରେ କି ମାମୁଁ ଘର ଗାଁ ରେ ସେଇଠି ମାନେ ଯୋଉ ହଉଛି ଅଳତା ଲଗେଇବା ଆଉ ଯୋଉ କଣ ଅ ଯେମିତି ବିରି ଘୋଟିବେ ଆଉ ଯୋଉ ଜି ମୁରୁଜ ପକେଇବା ଚିତା ପକେଇବା ଏମିତି ଗୁଡ଼ାଏ ହଉଛି ଗୁଡ଼ାଏ ଖେଳ ହଉଛି କଣ କହିଲ ପୁଚି, କବାଡି଼, ଖୋ ଖୋ, ଆଉ ଯୋଉ ହଉଛି କଣ ଦଉଡ଼ି ଡିଆଁ ଆଉ ଯୋଉ ହଉଛି ଅଖା ଡିଆଁ ଏମିତି ଛୋଟ ଛୁଆଙ୍କର ଗୁରେ ଖେଳ ହଉଛି ମାନେ ଏମିତିନଟା ଦିନ ତିନିଟା ମାନେ ରଖିଛନ୍ତି ଆଉ ଆଉ ଗୋଟେ ଦିନ ହଉଛି ମାନେ ଏମତି ଭଜନ କି ତ ମାନେ ନୃତ୍ୟ ସଙ୍ଗୀତ ଏମିତି ମାନେ ସବୁ ରଖିଛନ୍ତି, ଆଉ ତିନି ଦିନ ଏମିତି କରିଥିଲେ, ମାନେ ଗୋଟେ ଗାଁରେ। ବଢି଼ଆ ବାଗରେ ବି କରିଥିଲେ।
ପୁରା ରଜ କୁଇନ ଅଡି଼ସନ ଭଳିଆ କହି କହିଲଣି ତମେ, ଆଉ କଣ?
ହଁ। ହଁ ହଁ, ମାନେ ଏମିତିକା ଜଜ୍ ମାନେ ଏମିତି କି ଜଜ୍ କରିବାକୁ କେହି ନଥିଲେ, ମାନେ ଏବେ ଯୋଉମାନେ ଚ କରୁଥିଲେ, ହେନ୍ତି ମାନେ ଗୋଟେ ଦେଇଦଉଥିଲେ ଛୋଟ ଛୁଆ ବହୁତ ଖୁସି ହେଇକି ଦେଖୁନ ନାଚନ୍ତିନି କି?
ହଁ।
ସେଇପରିକା ଆଉ, ହଁ।
ନା ମ, ସେ ସବୁ ନାହିଁ କିନ୍ତୁ ଏଇ ଯୋଉ ମୀନା ବଜାର ଭଳିଆ ସବୁ ମାର୍କେଟିଙ୍ଗ ପଡି଼ଛି। ଆଉଉ, ସେଇ ଯୋଉ ଖାଇବା ପିଠା ବି ବହୁତ ଭ ଭେରାଇଟି ପିଠା ପଡି଼କି ଆଉ ପାନ ହେଇଟା, ଆଉ ଏ ଦୋଳି ସାତ ଆଠ ପ୍ରକାର ଲାଗିଛି, ଖେଳୁଛନ୍ତି। ସବୁ ମିଡି଼ଆ ବାଲା ସବୁ ଆସିକି ସବୁ ପଚାରୁଛନ୍ତି। ତ ଦୋଳି ଖେଳି ସାରିବ ସେ ପଚାରାରୁଛନ୍ତି, ଏ ତମକୁ ଏ ଦୋଳି ଖେଳିକି କେମିତି ଲାଗିଲା? ଆଉ ସେ ପଟା ଦୋଳି ଖେଳିକି କେମିତି ଲାଗିଲା? ହଁ, ଅନୁଭୂତି ସବୁ ଆଉ, ଯେ ହଁ ହଁ, ଯେମିତି ଯେ ଦେଖନୁ ଟିଭିରେ ଯୋଉ ଶ୍ରୀଜଗନ୍ନାଥ ଘରେ ଅନୁଭୂତି ପଚାରୁ ନାହାନ୍ତି, ଇଏ ପୁରା ସେମିତି ପଚାରୁଛନ୍ତି। ଆଉ ଯିଏ ଟିକେ ସ୍ମାର୍ଟ ପିଲା ଅଛି ସେ ସବୁ କହୁଛନ୍ତି, ଆଉ ଯିଏ ଚୁଇଁ ଚୁଇଁ ପିଲା ଗୁଡ଼ା ସେ କିଛି କହୁନାହାନ୍ତି, ସେ ତାଙ୍କର ଲାଜ କରି ପଳେଇ ଯାଉଛନ୍ତି।
ତାଙ୍କୁ ଲାଜ ଲାଗୁଥିବ ପୁଣି ଏଣେ ହସ ଲାଗୁଥିବ।
ହଁ, ତାପରେ ଆମ ଏପଟେ ପାଞ୍ଚ ଦିନ ରଜ ଆମ ଗାଁ ରେ।
ଓହୋ, ମାନେ ପ୍ରଥମ ଦିନ ତ ସଜବାଜ ତାପରେ ପହିଲି, ତାପରେ ମିଥୁନ ସଂକ୍ରାନ୍ତି, ତାପରେ ମାନେ ମିଥୁନ ବା ସେ ଯୋଉ ପଣସଂ କଣ ପଣ ପଣା ସଂକ୍ରାନ୍ତି ନୁହ ମିଥୁନ, ହଁ। ହଁ, ଆଉ ତା ପରଦିନ ତୁ ଯୋଉ ବସୁମତୀ ସ୍ନାନ, ଆଉ ଗୋଟେ କଣ?
ସେ ସେମିତି ମୁଁ ଜାଣିନି, ମୁଁ ଛୋଟ ବେଳୁ ଦେଖିବାରେ ଶୁଣିଆସିଛି, ଆମ ଗାଁରେ ପାଞ୍ଚ ଦିନି ରଜ ମାନେ ସଜବାଜକୁ ଛାଡି଼କି, ତମେ ସଜବାଜରୁ କାଉଣ୍ଟ କରିଦେଲ? ଆମର ଯଉ ପ୍ରଥମ ରଜ, ତାପରେ ଏଇ ଯୋଉ ସେକେଣ୍ଡ ଥାର୍ଡ ରଜ କହୁଛନ୍ତି ତାପରେ ଯୋଉ ବସୁମତୀ ସ୍ନାନ। ପୁଣି ଏଁ, ଯୋଉ ଆଜି ତା ପରଦିନ, ଏ । ସେ ଦୀନି ଅଙ୍କ ମାନେ, ଲୋକମାନେ ଯେ ତିନି ଦିନି ରଜ ହେଲା, ଛୁଟି ଦିଆ ହେଲା, କାମ ବନ୍ଦ ହେଲା, ସବୁ ହଉଛି ନା ନାଇଁ। ଆମର ସେମିତି ପାଞ୍ଚ ଦିନ୍ ଯାଙ୍କ ସବୁ କାମ ଫାମ ବନ୍ଦ, ରଜରେ କେହି କାମ କରିବେନି। କିଛି କରିବିନି, ପାଞ୍ଚ ଦିନି ପରେ ତାପରେ ଯାହା କରିବେ।
ମାନେ ସେଟା ଯୋଉଚି, ମାନେ ଯୋଉ ଛୁଟି ହେଇଯାଉଛି, ମନେକର ଧରିନିଅ ତମ ଅଫିସ୍ ଫପିସ୍ କି ଡ଼ିଉଟି ଯାହା ଯାଉଛବି, ସେଗୁଡ଼ାକ ଛୁଟି ହେ ସେଗୁଡାକର ମାନେ ସାଲେରୀ ତମର କାଟିି ଦଉଛନ୍ତି ନା ସେଟା ମାନେ ସାଲେରୀ ଟା ବୋନସ୍ କିଛି ଦଉଛନ୍ତି?
ସେ ଦେଖ ଜବ ଯୋଉ ମାନେ କରୁଛନ୍ତି, ସେମାନେ କଣ ଆମ ଗାଁ ରେ ପାଞ୍ଚ ଦିନି ଅଛି ବୋଲି ସିଏ କଣ ମାନିବେ କି? ସେ ସେଇ ତିନି ଦିନ ଆଉ କିନ୍ତୁ ଏଇ ଯୋଉ ଗାଁରେ ଯୋଉ ଲୋକ ହଳ ଫଳ କରିବେନି, କି କାଠ କାମ କରିବେନି, କି ଅଲଗା ଯୋଉ ଯେ ମୂଲିଆ ମଜୁରିଆ ଲୋକ ଖ ଯୋଉ ଘର କାମ ସବୁ କରନ୍ତି ସିମେଣ୍ଟ, ବାଲି ସିଏ। ଯେ ଆମ ଗାଁ ଟାରେ ଅଛନ୍ତି, ଆମ ଗାଁ ରେ ଏ ସବୁ କିଛି ଆଉ କାମ ହବନି, ସବୁ ବନ୍ଦ କରି ସବୁ ବୁଲିବେ, ଯାହା କରିବେ ଆଉ।
ଓହୋ, ମାନେ ବୁଲିବେ, ଲୁଡୁ ଖେଳିବେ, ତାସ ଖେଳିବେ, ଏଇସବୁ କରିବେ ଆଉ କଣ?
ହଁ ହଁ, ଏସବୁ କରିବେ, ଆଉ ମାନେ ଅଲଗା ଆମ ଗାଁ ହଁ। ଆଉ ଅଲଗା ଗାଁ ଲୋକ କରିବେ, ହଁ ମଜା କରିବେ। ଆଉ ଅଲଗା ପାଖ ଗାଁ ଯୋଉ ଲୋକଗୁଡା ଅଛନ୍ତି ସେମାନଙ୍କର ନାହିଁ ପାଞ୍ଚ ଦିନି ମାନେ ସେମାନେ ସବୁ କାମ କରିବେ ନା ନାଇଁ
ଓହୋ।
ଯାଉଛି ଆଉ ସବୁ ଆଉ ତମେ କେତେ ଦୋଳି ଖେଳିଲ?
ହଁ ମୁଁ ତ ଯୋଉ ହଉଛି ଯାଇଥିଲି ଯା ମାମୁଁ ଘରକୁ ଗୋଟେ ଦିନ ପୁଣି ସନ୍ଧ୍ୟାରେ ଗଲି ସକାଳୁ ପଳେଇ ଆଇଲି। ଆଉ ଆମ ଘର ପାଖରେ ତ ମାନେ ଗୋଟେ ଦଳି ପଡିଛି ସେଇଠି ତ ଆମେ ଦିନ ରାତି ସେଇଠି ଆମେ ଝୁଲୁଛୁ।
କି ଦୋଳି ପଡିଛି ତମ ପଟାଦୋଳି ନାଁ କିଦୋଳି?
ପଟା ଦୋଳି ପଡିଛି ଏଇ ଗାଁରେ କଣ ଆଉ ଦୋଳି ପଟା ଦୋଳି ଆଉ।
ତମ ସେରେ ମଇ ଦୋଳି ଅଛି?
କଣ କହିଲ?
ମଇ ଦୋଳି ଅଛି ମଇ ଦୋଳି?
ମଇଦୋଳି କଣ ମୁଁ ତ ମଇଦୋଳି ଜାଣିନି ତମଠୁ ପ୍ରଥମ ଶୁଣୁଛି।
ମଇ ଦୋଳି ଯୋଉ ଶିଡି ଯେମିତି
ହଁ ସେଇ ସିଡି ନିଶୁଣି ନିଶୁଣି ଦୋଳି ତ ଯୋଉଟା କହୁଛ ନିଶାଣି ଦୋଳି।
ହଁ ଆମର ମହି ଗୋଟେ ଅଛି। ସିଡି ଦଳି ସେଟା ନୁହେଁ ସିଡିଗୋଟେ ଅଲଗା ମଇ ଯଉ ଧାନ ବିଲରେ ମଇ ଦିଆଯଏ। ସେଇଭଳିଆ ହେଇଥିବ ଗୋଟେ ଜାଣିନଥିବ ସେ ବାପା ଙ୍କୁ ପଚାରିଲେ ମାରିଦେବେ। ସେଇ ସିଡି ଭଳିଆ ଦେଖିବାକୁ ସେଟା କିନ୍ତୁ ମଇଟା ହେଇଥିବ। ଆ ସିଡିରେ ପାଞ୍ଚ ଛଅ ଟା ଖଣ୍ଡେ ଏମିତି ଷ୍ଟାଣ୍ଡ ଭଳିଆ ଅଛି ସେ ଦି ତିନିଟା ଷ୍ଟାଣ୍ଡ ଭଳିଆ ଥିବ ମଝିରେ ହେଲା ଆଉ ସେଇ ଦୋଳି ଟା ଲାଗିବ ତା ଧରେ ପାଞ୍ଚ ଜଣ ଖଣ୍ଡେ ଖେଳନ୍ତିନି?
ହଁ ନିଶାଣି ଦୋଳି ରେ ପାଞ୍ଚଛଅ ଜଣ ଧରିବେ ଏପଟେ ଦିଣ ବାହିବେ ତିନି ଚାରିଣ ଖଣ୍ଡ ବସି ପଡିବେ କି ପାଞ୍ଚଛ ଜଣ ଖଣ୍ଡେ ବସ ପଡ଼ିବେ ଆଉ।
ହଁ ଛୋଟ ଛୋଟ ପିଲା ହେଲେ ତିନି ଚାରି ଜଣ ନହେଲେ ଚାରିଜଣ ପାଞ୍ଚ ଜଣ ଭଳିଆ ଖେଳି ହବ ଆଉ।
ହଁ ହଁ ମଇ ଦୋଳି ଟା କଣ ତମ ଆଡେ ଗୋଟେ ନୂଆ ଦୋଳି ଆଉ।
ନାଇଁ ସେଇ ତମେ ନିଶୁଣି ଭଳିଆ ଯୋଉ କହୁଛ ସେଇ ଗୋଟେ ଆମ ଗୋଟେ ମିଇ ଦୋଳି କହୁଛନ୍ତି ଆଉ ତମ ସେଟା ସିଡିରେ ବ ବନ୍ଧା ହଉଛି ନା?
ହଁ ଶିଡି ଟା ମାନେ ଯେମିତି ପଟା ଦୋଳଟା ଯେମିତି ଭିଡା ହଉଛି ସିଢି ଦଳଟା ସେମିତିି ସିଡି ମାନେ ନିସାଣିଟା ସେମିତି ଅକା ହଉଛି ଆଉ।
ହଁ ଏମତି ଚଉଡା ହେଇ ପକା ହେଇଥାଏ ଦି ପଟେ ବନ୍ଧା ହେଇଥିବ ଆଉ।
ହୁଁ।
ହଁ ଆମର ଏଟା ମଇରେ ବନ୍ଧା ହଉଛି ଆମେ ମଇଦୋଳି କହୁ ଆଉ।
ଓହୋ ମାନେ ଆମର ଦୌଡିରେ ବନ୍ଧ ହଉଛି ତମର ମଇ ରେ ବନ୍ଧ ହଉଛି?
ନା ଦଉଡ଼ି ବନ୍ଧା ହବ ତମେ ସିଢୀ ଟା କୁ ସିଡି ଯୋ କହୁଛ ଆମର ହେଟା ମଇ ଗୋଟେ ମହି ଗୋଟେ ଅଛି ତମେ ପଚାରିବା ଘରେ ମହି ଏ ଯୋଉ ଧାନ ବିଲରେ ମଇ ଦିଆଯାଏ ଆଜିକାଲି ହଳ ଚାଷ ହୁଏ ନାଇଁ କି ଯୋଉ ବଳ ଚାଷ ହୁଏନି ଏବେ ସିନା ପାୱାର ଡିଲର୍ ହେରିକା ହେଇଗଲା
ଶଗଡ଼ -ଶଗଡ଼ କଥା କହୁଚ କି?
ନା -ନା- ନା ଶଗଡ଼ ତ ଅଲଗା। ତମେ ଦେଖିବ ଯଉ ମଈ ମାନେ ଯଉ ଆଗେ ଯଉ ବଳଦ ମାନେ ଚାଷ କରୁଥିଲେ ନା ନାଇ ବିଲରେ
ହଁ-ହଁ।
ବଳଦ ଚାଷ କରେ ବଳଦ ପଛରେ ମଣିଷ ଗୋଡେଇବ ତାପରେ ଉଁ- ବଳଦ ଖୋଳି ଖୋଳି ଚାଷ କରିସାରିଲା ପରେ ତାପରେ ସେ ବିଲଟାକୁ ସମାନ୍ କରିବାକୁ ହେଲେ ତା ପଛରେ ଗୋଟେ ସିଡି ଭଳିଆ ବନ୍ଧା ହୁଏ। ବୁଝିଲ ସେ ସମାନ୍ କରିି କରି ସେ ଯିବ ବୁଝିପାରିଲ ତାକୁ କଟାବଳେ ଲି ସିଡି ଭଳିଆ ଗୋଟେ ବନ୍ଧା ହେଇନଥିବ ହେ ହେଟା ଶିଡି ନୁହେଁ ହେଟା ମଇ ସେଇ ମଇ ଟାରେ ବନ୍ଧା ହୁଏ ଆଉ।
ମାନେ ଯଉ କଣ୍ କହିଲ ଆମ ସିଡି ଟାରେ ବହେ ଫାଙ୍କ ତମ ସେ ଯଉ ସେ ଯଉ ମଇ ଟାରେ ଅଳ୍ପ ଫାଙ୍କ ଆଉ।
ହଁ -ହଁ ବାସ୍ ବାସ୍।
ହଁ- ହଁ ଏବେ ଜାଣିପାରିଲି ତାହେଲେ ଆଉ।
ହୁଁ- ହୁଁ- ହୁଁ- ହଁ ଟିକେ ସବୁଆଡେ ଅଲଗା ଅଲଗା ସିଷ୍ଟମ୍ ରହୁ
ହଁ ସେଇଠି ମାନେ ସାନ୍ -ସେ କି ମାନେ ପଡେ ନା କଣ ଯଉ ହଉଚି ମଇ ଦଳି ପଡେ ନା କଣ?
ହଁ ସେଇ ଯଉ ମହୋତ୍ସବ ଯାଇଥିଲୁ ସେତିକି ପଡିଥିଲା ପା।
ମଇଦଳି ଦେଲେ ପଡିଦେଲେ ଆଉ ମାନେ ସେଟା କଣ ଯଉ ହଉଚି ମାନେ ଭଲ ପୁରା ପରିଷ୍କାର କରୁନାହାନ୍ତି କାଦୁଅ ଫାଦୁଅ ସବୁ ହେଇଥିବ
ନା -ନା ହେରା ଧୁଆଧୁଇ କରି ଲଗେଇଥିଲେ ଆଉ କଣ ବିଲରୁ ଆଣି ଲଗେଇଥିବେ। ତମେ ଥରେ ଆସ ଆମ ଘରକୁ ମୁଁ ତମକୁ ମଇ ଦଳି ଖେଳେଇଦେବି। ହୁଁ-ହୁଁ।
ହଁ ଦେଖିବା ଯିବା ଆଉ।
ଏ ବର୍ଷ ରଜ ଗଲା ଆର ବର୍ଷ ଆସିବ ଆଉ।
ହଁ-ହଁ ହଉ। ହଉ ଆଉ ଯା କଣ୍ କର ରଖୁଚି ଆଁ।
ହଁ ହଉ ଠିକ୍ ଅଛି ଆଉ।